ହଁ ସା
ହଁ ଭାଇ ନମସ୍କାର କଣ କରୁଚନ୍ତି ଏବେ?
ଏବେ ବସିଚି ଆ ଏଇ କୋଠଘରେ।
ଓହୋ ଖାଇବା ପିଇବା ହେଲାଣି?
ହଁ ଖାଇବା ସକାଳୁ ଟିକେ ବ୍ରେକ୍ଫାଷ୍ଟ୍ କରାହେଇଥିଲା ଆଉ।
ଆ କୁଆଡ଼େ ବୁଲାବୁଲି ପ୍ଲାନ୍ ଅଛି ନା ବର୍ଷା ହଉଚି ଆପଣଙ୍କ ଆଡ଼େ?
ନାଁ ମ ବର୍ଷା ହଉଚି ବୁଲାବୁଲି କରୁଚୁ।
କେମ କେତେ ଦିନଠୁ ବର୍ଷା ହେଲାଣି ଆପଣଙ୍କ ଏରିଆରେ?
ଆମର ହେଲାଣିି ଏ ଆଡ଼େ ପାଞ୍ଚ ଛଅ ଦିନ ହବ।
ଅହ ଆମର ତ ସେମିତି ପାଞ୍ଚ ଛଅ ଦିନ ହେଲାଣି ଆଉ। ଆଉ ରଜ କୁଆଡ଼େ ବୁଲାବୁଲି କରିଥିଲେ?
ରଜକୁ ଗାଁରେ କୁଆଡ଼େ ଯାଇନି।
ଆଉ ବୁଲାବୁଲି କରୁନାହାନ୍ତି ଆ ନାଇଁ କି?
ନାଁ।
ଆଉ ଖାଇବା ପିଇବା ହେଲାଣି?
ହଁ ସକାଳେ ଖାଇଥିଲି।
ଓହୋ। ଆଉ ଚାଷ ବାସ ଆପଣଙ୍କ ଆଡ଼େ କେମିତି କଣ?
ଚାଷ ବାସ ହଉଚି ବିଲରେ ଆଉ ବିଲରେ ହଉଚି ପାଣି ତ ବୋହୁଚି ଦେଖୁଚୁ ଆମେ।
ଅ ହଁ ତାନେ ଚାଷ ଆମ ସବୁ ହଉଚି ନାଁ କି? କଣ କଣ ଆପଣଙ୍କ ଆଡ଼େ ଚାଷ ହୋଉଚି ସବୁ?
ଆମର? ବିଲାତି, ଆଳୁ, ରସୁଣ, ଅଦା। ପିଆଜ, ରସୁଣ, ଅଦା ଘିକୁଆଁରି ଗଛ।
ଅହ ତାନେ ଏମିତି ସବୁ ହଉଚି ନାଁ କି? ଆଉ ଆଜି ପ୍ଲାନ୍ ପ୍ଲାନ୍ କୁଆଡ଼େ ଅଛି ବୁଲାବୁଲି କରିବା ପାଇଁ?
ଆଜିର ପ୍ଲାନ୍?
ଆଜ୍ଞା।
ଆଜିର ପ୍ଲାନ୍ ହଉଚି କୁକୁଡ଼ା ବାଟି ଯିବୁ। ଯିବୁ ଆଟିଟେ ଏଠି ବଛିଟେ ପାଟିିଟେ ତ ସେଇଠି।
ଓହୋ
ହଁ
ତ ରଜରେ କୁଆଡ଼େ ବୁଲାବୁଲି କରି ନାହାନ୍ତି ନାହିଁ କି।
ହଁ
ଆଉ କାଲି ଆଡ଼େ ପ୍ଲାନ୍ କୁଆଡ଼େ ନା ଆଜି
ଖାଲି ଅଛି ବାଙ୍ଗଲୋର ଗୋଟେ ମିଟିଙ୍ଗ ଟେ ହ
କଣ?
ଜବ କରୁଛନ୍ତି ନା ପଢ଼ାପଢ଼ି କରୁଛନ୍ତି ଆପଣ?
ମୁଁ ନା ପଢ଼ା ପଢ଼ି ଚାଳିଛି।
ଓହୋ ତ ପଢ଼ାପଢ଼ି କରୁଛନ୍ତି ନା
ହଁ
ଆଜ୍ଞା
କଣ କି
ନାଇଁ କିଛି ନାଁ ସେମିତି ପଚାରିଲି ଆଉ
ଟା ଡକେଇବି
ଏ ପର୍ଯ୍ୟନ୍ତ ନୁହଁ।
ହଁ କଣ
କିଣା ବି
ଆଜ୍ଞା
ହଁ
ନା